କୁହସେ ହଉ ହଉନ ଲ କୁହ?
କଣ ଏଇ ବସିଛି ଆଉ କଣ କରିବି ଖାଇ ପି ସାରିଲଣି।
ହଁ ଖାଇବୁ କଣ ସନ୍ଧ୍ୟାରେ ଏଇ ଟିଫିନ୍ ଯାହା ହେଇଥିଲା। ସେଇଆ ଆଉ।
ଆଛା ଆଛା।
କଣ ଖାଇଲ ତମେ? ରାତି ରୋଷେଇ ସାରି ସାରିଲିଣି ରାତି ରୋଷେଇରେ ରୁଟି କଲି ଏବେ? ରୁଟି ତ ଦି ଜଣ ପାଇଁ ଏଇ ସାତ ଆଠଟା ରୁଟି ଯା। ଆଉ ରାତ ଦିନର ଟିକେ ଯୋଉ ଡାଲମା କରିଥିଲି। ଶୀଘ୍ର ଅଧିକ ଟିକେ ବନେଇ ଦେଇଥିଲି। ରଖି ଦେଲି।
ଆଛା ତାହରେ ରାତି ପାଇଁ ରୋଷେଇ ମ ଭାଉଜ ରୋଷେଇ ଆସେନି ନାଇଁ।
ଆଉ ରୋଷେଇ ଶିଖିବ ଧୀରେ ଧୀରେ ଆଉ ବାହାଘର ଟାଇମ୍ ଆସିଯାଉ।
ହଁ।
ଶିଖି ଆକୁ ତ ପଡିବ। ଆଉ ଅଳ୍ପେଇକି ଅଳ୍ପଇକି କର। କି ଅଧିକ କରିକି କର କରିବ ଆଉ।
ହଁ ଏବେ ଏବେ ତ କିଛି ଆସନି କିଛି ବି ଶିଖିନି ତ ମୁଁ।
ଉଁ ହୁଁ। ହେ କେହି ବି ଶିଖିନଥାନ୍ତି ବାଧ୍ୟ ହେଇକି ଶି କିଏ ପଡ଼େ ମୁଁ ବି ସେମିତି ଶିଖିନଥିଲି। ହେ ଟାଇମ ପଡିଲେ ଶିଖିବାକୁ ପଡିବ। ହଁ। ମୁଁ ଇଭିନ୍ ମାନେ ଡାଲ ଶିଖେଇଲେ ଆଉ ନହେଲେ ଆଉ କୁଆଡୁ ହବ।
ଭାଇ ସିକେଇଲେ ନା ଶାସୁମା ସିକେଇଲେ।
ରୁହନ୍ ରୁହନ୍ତିନି ନା ଆମ ପାଖରେ ସେ ଗାଁରେ ରୁହନ୍ତି। ତ ସେ ଏ ଭାଇ ଯା ଯା ଏଇ ଛୁ ଗୋଟିଏ ଦିନରେ ମୁଁ ଯାହା ଯେମିତି ନହେଲେ ମୋବାଇଲରୁ, ୟୁଟ୍ୟୁବରୁ ଏଇଆ କରିକି ଶିଖେ ଆଉ।
ଚା ହୁଏ ୟୁଟ୍ୟୁବ ରୋଷେଇ ଶିଖେଇ ଦେଲାନା ନା। ୟୁଟ୍ୟୁବ ଅଛି ବୋଲି ଭାଉଜ ଆମେ ବି ବଞ୍ଚି ଯାଉଚନ୍ତି।
ହଁ ଆଉ ୟୁଟ୍ୟୁବ ପାଇଁ ତ ଅଧା ଜିନିଷ ସବୁ ଶିକିହେଇ ଯାଉଛି ଆଉ।
ହଁ ୟୁଟ୍ୟୁବ ଅଛି ବୋଲି ଆମେ ବଞ୍ଚି ଯାଉଚନ୍ତି। ନହେଲେ ଆମ ଅବସ୍ଥା କଣ ହୁଅନ୍ତା?
ଆ ଧୀରେ ଧୀରେ ଲୋକ ବି ମାକ୍ସିମମ୍ ଛାଡୁଚନ୍ତି। ସେଥିରେ ପ୍ରାୟତ ଯାହା ସର୍ଚ୍ଚ କର ସେଥିରେ ଆସୁଚି ଆଉ।
ହଁ ପା ସେଥିପାଇଁ କହିଲି ୟୁଟ୍ୟୁବ ପାଇଁ ଆମେ କେତେ ବଞ୍ଚି ଯାଉଚୁ। ୟୁଟୁବ ନଥିଲା ଆମ ଅବସ୍ଥା ପୁରା ଖରାପ ହେଇଯାନ୍ତା।
ଲୋକ ଏବେ ରଜ ପୋ ପୋଡ ପିଠା ବି ତାକୁ ବନେଇକିରି ତିଆରି କରିଦଉଛନ୍ତି ସେ ୟୁଟ୍ୟୁବରୁ। କି ଯାହା ହେଲା। ଯାହା ତମେ ଶିଖ କି ନ ଶିଖ। ଚୁଲି ଟିଏ ବି କେମିତି ତିଆରି କରୁଅ ତାକୁ ବି ଶି
ହୁଁ ସବୁ ପୁରା ଶିଖେଇ ଦଉଚନ୍ତି ଆଉ। କଣ ଦରକାର ୟୁଟ୍ୟୁବ ଅଛି ଫୋନ ଅଛି। ତ ଭାଉଜ ଆଉ କିଛି ଦରକାର ନାହିଁ। ତ ନା
ତମେ ଘର ଲୋକଙ୍କୁ ପଛେ ଗୋଟେ ଦିନ ମିସ୍ କରିଦବ। ଫୋନଟା
ଫୋନଟା ଆଉ ଫୋନରେ ବାଲାନ୍ସ ଥିବା ଦରକାର। ରିଚାର୍ଜ ଟା ଥିବା ଦରକାର।
ଆଗୁରୁ ଫୋନରେ ହଁ ମୁଁ ମୁଁ କହୁଛି ଆମେ ଯେତେବେଳେ କଲେଜ ପ୍ଲସ୍ ଟୁ ଟାଇମରୁ ଫୋନରେ କାର୍ଡ ଆଣିକିରି ଦଶ ଟଙ୍କିଆ କାର୍ଡ ସବୁ ତାକୁ ଆଣିକିରି ପ କାଉ ରିଚାର୍ଜ କରଉ ମାନେ ଦଶ ଟଙ୍କାରେ ତମେ କାର୍ଡ଼ କିଣିକି ଆଣିବ ସିଏ ତାକୁ ରିଚାର୍ଜ କରିବ। ସେଇ ସ୍କାର୍ଚ କରିକି ଯେମତି ରିଚାର୍ଜ କରନ୍ତି।
ହୁଁ।
ସେ ମ ସେଟା ଜାଣିଛ ନା କେମ ହଉଥିଲା? ତମ ଟାଇମରେ ହଉଥିବ କି ଆଉ ତମ ଟାଇମରେ ବୋଧେ ଗୋ ହଁ ନା ଆମର ଦଶ ଟଙ୍କା ସେତିକି ବେଳକୁ ଥିଲା ଦଶ ଟଙ୍କାରେ କାର୍ଡ କିଣିକି ଆଣିବ ସେଟାକୁ ସ୍କାର୍ଚ କରିକି ତମେ ସେ ନମ୍ବର କୋଡ୍ ଫୋଡ ଥିବ ତାକୁ ରିଚା ମ ରିଚା ରିଚାର୍ଜ କଲା ଭଳିଆ କରିବ ସେଥିରୁ ଆସିବ ସାତ ଟଙ୍କା ପଚାଶ ପଇସା ଆସିବ। ହୁଁ ମାନେ ତମ ତମର ମେନ୍ ବାଲାନ୍ସ ଆସିବ ସାତ ଟଙ୍କା ପଚାଶ ପଇସା। ସେତିକିରେ ତମେ କଥା ହବ ଏବେ ଯେମିତି ଅନଲିମିଟେଡ଼୍ ଆମେ କଥା ହଉଛନ୍ତି ସେମତି ନ ଥିଲା ଖାଲି ତୁମେ ଫୋନକୁ ମାନେ ଅନେଇଥିବ, ମୁଁ ଏତିକି ଟାଇମ୍ କଥା ହେଲେ ମୋର ଏତିକି ଟଙ୍କା କଟିଯିବ।
ଏମତି କଥା ହୁଅ।
ହଁ।
ଯା ହଉ।
ମୁଁ କଣ କରୁଥିଲି ମୋର ଗୋଟେ ପରମାନେଣ୍ଟ ସିମ୍ ଏମତି ଥିଲା ଆଉ ଗୋଟେ କୁ ୟୁଜ ଆଣ୍ଡ ଥ୍ରୋ ସିମ୍ ଏବେ ତ ସମସ୍ତଙ୍କ ପରମାନେଣ୍ଟ ହେଇଗଲାଣି ନହେଲେ ଆଧାରକାର୍ଡ ଦବାକୁ ପଡୁ ଚି ଆଉ ମ ନହେଲେ ସିଏ କଁ ହଉଥିଲା ମୁଁ ଅଲଗା ଅଲଗା ଗୋ ଗୋଟିଏ ପଚାଶ ଟଙ୍କାରେ ସିମ୍ ଆଣିବି ସେଇଟା ପଇଁଚାଳିଶ ଟଙ୍କା ମେନ୍ ବାଲାନ୍ସ ଆସିବ। ତାକୁ କୁ ମାସେ ଦୁଇ ମାସ ୟୁଜ୍ କରିବି ଯେତିକି ଯାହା ପଇସା ଥିବ ସାରିଲା ପର୍ଯ୍ୟନ୍ତ ୟୁଜ୍ କରିବି ସେ ସିମ୍ ଟା କାଢିଦେବି ମୋର ଗୋଟେ ପରମାନେଣ୍ଟ ସିମ୍ କିନ୍ତୁ ଗୋଟେ ଥିବ।
ହୁଁ।
ଏମତି କରୁଥିଲି, ତାପରେ ତ ସବୁ ଇଏ ହେଇଗଲା
ସେତେବେଳେ ଭାଉଜ ବିନା ଡକ୍ୟୁମେଣ୍ଟରେ ବି ଦେଇ ଦଉଥିଲେ ସିମ୍।
ହଁ ସେତିକିବେଳେ ଏତେ ମାନେ ଆଧାର ଇଏ ଲିଙ୍କ ଫିଙ୍କ ଏଗୁଡା ସବୁ ନ ଥିଲା ନା ମାନେ ତମେ ଡକୁୁମେଣ୍ଟ ଲିଙ୍କ କରିବ କିଛି କି କଣ ସେମିତି ଡକ୍ୟୁମେଣ୍ଟ କିଛି ମାଗୁ ନଥିଲେ।
ଏବେ ଆଧାର କାର୍ଡ ନହେଲେ ସିମ୍ ହବ ଭାଉଜ?
ଏବେ କିଛି ସେମତି ତ କିଛି ତ ଯାହା କରିବ ମେନ୍ ହେଲା ତମ ଡକ୍ୟୁମେଣ୍ଟ। ତମେ ଗୋଟେ ୟୁମ୍ କୋଉଠି ଗୋଟେ ଡକୁମେଣ୍ଟ ଆଣିବ ବି ଆବ ତମର ପର୍ସନାଲ ଡକ୍ୟୁମେଣ୍ଟ କିଛି ଦରକାର।
ନିହାତି ସବୁ ମୂଳରେ ଏବେ ଆଧାରକାର୍ଡ ତ ସବୁଥିରେ କମ୍ପଲସରୀ ପୁରା।
ହଁ। ଆଉ ତମେ ରୋଷେଇ ବାସ ଶିଖିନା ଘରେ ବୋଧେ କରନ୍ତି ସମସ୍ତେ ଆଉ।
ହଁ ମୋ ବୋଉ କରିଦିଏ।
ଅ ହୋ।
ହୁଁ।
ଆଉ ଦିଦି ହରିଆ କି ଅଛନ୍ତି କି?
ନାଇଁ ମୁଁ ଏକା ମୋର ଗୋଟେ ଭାଇ ସାନ ଭାଇ।
ଓ ହୋ। ପ୍ରାୟ ତ ଏବେ ଆମର ବଡ ଫ୍ୟାମିଲି ଆମେ ତିନିଜଣ ଆମ ଭାଇ।
ହଁ।
ହଁ।
ହଉ ଆଚ୍ଛା ଆଚ୍ଛା। ତାହେଲେ
ଖାଇବା କଣ ହେଇଥିଲା?
ମୁଁ ଭାଉଜ ଆଜି ଖାଇଥିଲି ଭାତ, ଡାଲି, ଆଳୁ, ବାଇଗଣ ଟମାଟୋ ଟମାଟୋ ଦଳା ଦଳି ଖାଇଥିଲି ଆଉ ଆଚାର ଖାଇଥିଲି ଏତିକି ଖାଇଥିଲି ଆଜି।
ଓ ହୋ ଏବେ ତ ପାଗ ଟିକେ ଟିକେ ଇଏ ନର୍ମାଲ ରହୁଛି ନହେଲେ ଯାଉ ଖରା ହଉଥିଲା ମୋତେ ଖାଲି ଇଚ୍ଛା ହଉଥିଲା ମୁଁ ଭାତ କରିଦେବି ପାଣି ପୁରେଇ ଦେବି ନହେଲେ ତା ପୂର୍ବ ଦିନ ଭାତ କରି ପଖାଳ ଖାଲି ଡେଲି ଖାଉ।
ପଖାଳ ସଖାଳୁ ତ ସକାଳୁ ଖାଇବି ପଖାଳ ଖରାବେଳୁକୁ ଖାଇବି ପଖାଳ ରାତିରେ ବି ସେଇ ଗରମ ଭାତରେ ପାଣି ପୁରେଇ ଦେଇ ଖାଇଦେବି ତାକୁ।
ମତେ ଖରା ଦିନେ ଯେତେବେଳେ ପଖାଳ ଦେବ ମୁଁ ସେତେବେଳେ ଖାଇଦେବି।
ହୁଁ ବହୁତ ଭଲ ଲାଗେ ପଖାଳ ସହିତ ଭଜା ତ ମୁଁ କଣ ଖାଇବାକୁ ବେଶୀ ଭଲ ଲାଗେ?
ହୁଁ ପଖାଳ ସହିତ ମୋର ପୋଡା ପୋଡି ହେଇଗଲେ ବି ମୁଁ ଖାଇଦିଏ। ଏ ଯୋଉ ଚୁଲି ପୋଡା ଟା ମେନ୍ କରି ଏଇ ଗ୍ୟାସ ପୋଡାଟା ଏ ଟେଷ୍ଟ୍ ଲାଗେନି ଘରେ ଯେତେବେଳେ ଥିଲି ସେ ଆମର ଚୁଲି ୟୁଜ୍ ହୁଏ ନା
ହୁଁ।
ଚୁଲିରେ ରୋଷେଇ ଫୋସେଇ ପ୍ରାୟ ହୁଏ ବାହାରେ ରହିଲେ କେଉଁଠି ଚୁଲି ତୁମେ ଏଇ ସେ ସେଇଥିରେ ଆମର ସାଙ୍ଗେ ସାଙ୍ଗେ ଯଦି କିଛି ରାତିରେ ରୁଟି ଫୁଟି ହେଇଥିବ ବି ପଖାଳ ଖାଇବାକୁ ଇଛି ହେଲାା ଖରା ଦିନେ ତ ସମସ୍ତଙ୍କ ଘରେ ଘରେ ପଖାଳ
ହୁଁ।
ଯାହାହେଲେ ହେଇଥିବ ମୁଁ ରା ରେ ହେଲେ ବି ସେ ସଜ ପଖାଳ କହିବି ଆ ନିଆଁ ଅଛି ଆଳୁଳୁ ଗଡ଼େଇ ଦିଅ ନ ତାଲେ ବାଇଗଣ ଟିକେ ସାଙ୍ଗେ ସାଙ୍ଗେ ପୋଡ଼ିଦିଅ ଆଣିକି ଖାଇଦିଅ। ସିଏ ଶାନ୍ତି ଖାଇଦିଅ ଏ ଯୋଉ ଗରମ ଗୁଳୁ ଗୁଳିରେ ପଖାଳ ଖାଇଲେ ତ ନିଶା ଖାଇଲା ଭଳିଆ ଲାଗିବ।
ହଁ।
ସିଏ ଗରମ ଗୁଳି ଗୁଳି ରେ ବି ତମ ଗୁଙ୍ଗୁଡି ମାରିକି ଶୋଇପଡିବ।
ହଁ ଗରମ ଫରମ କିଛି ଜଣା ପଡିବଣିି ତ।
ହଁ ସିଏ ଯୋଉ ନିଶା ହବ ଗରମ ଗୁଳୁ ଗୁଡିକି ଦେ ତ ଛାଡ ଜଣା ପଡିବନି।
ହୁଁ ହୁଁ।
ଆଉ ତମେ କଣ ବେଶୀ ଇଏ ଆଇଁଷ ଟିକେ ବେଶୀ ଖାଅ କି ସା ଧା ଟିକେ ବେଶି ନ କଣ?
ମୁଁ ଭଜା ଆଇଁଷରେ ବେଶି ଖାଏ ଚିକେନ। ମାଛ ମୋର ଫେବରେଟ ରୋହି ମାଛ। ରୋହି ମାଛ ଆଉ ଚିଙ୍ଗୁଡି ମାଛ ମତେ ବହୁତ ପସନ୍ଦ।
ପଖାଳ ଆଉ ପଖାଳ ଆଉ ଇଏ ମାଛ ଭଜା
ହୁଁ ପଖାଳ ଭାତ ତ ରୋହି ମାଛ ଭଜା ବାସ୍ ମୋର ଆଉ କିଛି ଦରକାର ନାହିଁ ତ।
ମୁଁ ମାଛରେ ଜାଣିପାରେନି, ରୋହି କୋଉଟା ଭାକୁର କୋଉଟା କଣ ମୁଁ ଜାଣିନି। ପ
ମୁଁ ଜାଣିଦେବି ରୋହି ମାଛଟାରେ ଜାଣି ଦେବି ଆଉ କିଛି ମାଛ ଜାଣିପାରିବିନି କିନ୍ତୁ ରୋହି ମାଛଟାକୁ ଜାଣି ଦେବି ମତେ ବହୁତ ବଢିଆ ଲାଗିବଉ ରୋହି ମାଛ
ହଁ ଆ ସେଇଟା ଚିହ୍ନ କେମିତି ତମେ?
ଆଁ। ତାକୁ ମୁଁ ହଁ ମାଛ ଭାଉଛ ହଁ ମାଛ ବହି ମାଛରେ ତ ଅଲ କାହିଁ ଦେଖାଯାଏ ନା।
ଓହୋ ନା କୁହନ୍ତି ଯେ ରୋହି ଆଉ ଭାକୁର ସେମ୍ ଦେଖିବାକୁ।
ହୁ ହଁ ଭାକୁରରେ ଟିକେ ବଡ ମୁଣ୍ଡ ଟା ଭାକୁରର ଟିକେ ମୁଣ୍ଡ ଟା ଭାଉଜ ବଡ ଆସେ ରୋହିର ଟିକେ ଛୋଟ ଆସେ। ସେ।
ଓହୋ ଆଉ ଏ ଯୋଉ ପୋଖରୀ ଧ ଧରା ମାଛ। ମାଛ ଦେଶୀ ମାଛ ସେଗୁଡାକ ଖାଉନି।
ହଁ ସେ ଆମର ତ ଏଠି ବେଶୀ ଧରନ୍ତି ନାଇଁ ତ ଆମର ଯୋଉ ପୋଖରୀ ଅଛି ସେଠି ବେଶୀ ଧରନ୍ତି ନାଇଁ ତ। ତ କେବେ କେମିତି ଯଦି ଯୋଉ ଗାଁକୁ ବି ଆସେ ଯୋଉ ନଈ ମାଛ ପୋଖରୀ ମାଛ ସେଇ ସବୁ କିଣିକି ଖାଉ। ଆମ ଗାଁରେ ଯୋଉ ପୋଖରୀ ଅଛି ସେଠି ମାଛ ଚାଷ ଏତେ ବି ହୁଏନି ତ।
ଓ ନାଇ ଜଣ ଜଣଙ୍କର ନିଜର ପୋଖରୀ ନଥାଏ କି ସବୁ ଛାଡିଥାନ୍ତି ଚାରା
ହଁ ଆମରଠ ଆମର ବି ଗାଁରେ ପୋଖରୀରେ ଯୋଉ ମାଛ ହୁଏ ଗୋଟେ ପୋଖରୀ ଅଛି ସେ ସବୁ ତାଙ୍କର ବିକ୍ରି କରିଦିଅନ୍ତି କି ଖାଆନ୍ତି ତ ସେ ମାଛ କୁ।
ଓହୋ ମାନେ ଏମତି ଚାଷ କରନ୍ତି। ନା ଖାଲି ଏମିତି?
କରିଦିଏ ସେ ତାଙ୍କର ଚାଷ କରନ୍ତି।
ମତେ ଏଇ ବଡ଼ ମାଛ ଅପେକ୍ଷା ଚୁନା ମାଛ ଯୋଉ ଛୋଟ ମାଛଟା
ହଁ
ସେଇଟା ବେଶୀ ଭଲ ଲାଗେ ଆଉ ସେଇଟା ଦେହ ପାଇଁ ବି ଭଲ ଆଉ ମତେ ଟିକେ କଣ କହିଲ ସେଇଟା ଖାଇ ପାଇବା ପାଇଁ ଯେତେ ଇଚ୍ଛା ଏ ଯୋଉ ବଛା ବଛି ତାକୁ ବାଛିବ ଏତେ ଟାଇମ ସେଇଟା ଅଳସୁଆ ଲାଗେ।
ଚୁନା ମାଛ ମାଛର ରେସିପି ଟା ଭାଉଜ ଟିକେ କହିଲେ?
ଚୁନା ମାଛ ଛୋଟ ମାଛ ଟାକୁ ଆଣିବ ତାକୁ ବାଛିଦବ ତା ଯୋଉ ଇଏ ଭଳିଆ ପୁଣ୍ଟି ଫୁଣ୍ଟି ସବୁ
ରୋଷେଇ ବାସ ସଇଲାଣି କିଲୋ ଆଜି?
ତାକୁ ହେଲେ ଇଏ କରିଦବ ବାଛି ଦେଇକି ଭଲସେ ଧୁଆ ଧୋଇ କରିଦବ। ଧୁଆଧୋଇ ସରିଲା ପରେ ତାକୁ ଲୁଣ ହଳଦୀ ପକାଇ ଯେମିତି ଆମ ମାଛ ଭଜା ହୁଏ।
ହୁଁ
କେମିତି ଭାଜିଦବ ଭାଜି ସାରିକି ତାକୁ ତମେ ତରକାରୀ ଚାହିଁଲେ କରିପାରିବ ନହେଲେ ଯୋଉ ସୋରିଷ ମସଲା ଦେଇକି କରନ୍ତିନି କି ତ
ଆଚ୍ଛା
ଜିରା, ଅଦା, ରସୁଣକୁ ଗ୍ରାଇଣ୍ଡିଙ୍ଗ କରିଦବ ତା ଟିକେ ଭିଜେଇ ଦେଇକିରି ଗ୍ରାଇଣ୍ଡିଙ୍ଗ ସେ ମସଲା ପେଷ୍ଟ ଟା ବନେଇଦବ।
ହୁଁ।
ବନାଇ ଟିକେ ତେଲ ପକେଇ ଦେଇକିରି ଫୁଟଣ ପକାଇଦେବ ଟିକେ ତାପରେ ସେ ମସଲା ସୋରିଷ ମସଲା ଯେଉଁଟା ଥିବ ତାକୁ ପକେଇକି ମସଲା ଟିକେ ଲୁଣ ହଳଦୀ ଖାଲି ପକାଏ। ଅଲଗା ତମେ ମସଲା ଗୁଣ୍ଡ ମସଲା ଯେମତି ଜିରା ଗୁଣ୍ଡ ହେଲା ଧନିଆ ଗୁଣ୍ଡ ହେଲା ତାକୁ ତାକୁ ବି ପକେଇକିରି କଷି ପାରିବ ମସଲା ମୁଁ ଖାଲି ଲୁଣ ହଳଦୀ ପକାଏ ଆଉ
ଆଚ୍ଛା ମାଛ ଟା ଭଜା ସେଥିରେ କେତେ ତେଲ ପକାନ୍ତି?
ମସଲା ତ ସୋରିଷ ମସଲା ବେଶୀ ଟାଇମ୍ କଷା ହେବନି ନା। ଏଇଟା ଖାଲି ଟିକେ ମସ ଲା କସିଲା ଭଳି ହେଲେ ଟିକେ ୱେଟ କରିବ ପାଣି ଦେଇକିରି ଫୁଟିଲେ ହିଁ ମାଛ ପକାଇଦେବ ବେଶୀ ଘାଣ୍ଟିବନି।
ତା ପିତା ପିତା ଲାଗିବ ନାଇଁ
ଁ ନା ନା ବାଛିଲା ବେଳେ ଯଦି ଭଲସେ ବାଛିଥିବ। ତାହେଲେ ସେ ଯୋଉ ପିତା ଟା ତାର ବାହାରି ଯାଇଥିଲେ ତାହଲେ ପିତା ଲାଗିବନି
ନାଇଁ ଯୋଉ ସୋରିଷ ପାଟଣ ଟା ଯଦି ଆମେ କଷିବା ତ ଆପଣ କୋହୁଚନ୍ତି କି ଯ ମସଲା ଟା ହବା ଯାଇ କସିବେ କି ନାଇଁ
ହଁ ଅଳ୍ପ ଟାଇମ୍ କଷିିବ ବା ତମେ ଅଳ୍ପ ପାଣି ନା ଅଳ୍ପ ପାଣି ଦେଇକି ଥରେ ଦିଇଥର କଷିଲା ଭଳିଆ ଯଦି କଷିବ ତମେ ପିତା ଲାଗିବନି ଯଦି ବେଶୀ ଟାଇମ୍ କଷିବ ତାହେଲେ ସେଇଟା ପିତା ସୋରିଷ ମସଲା ଟା ପିତା ଲାଗିବ
ଆଛା ଆଛା।
ମାନେ ପାଞ୍ଚ ମିନିଟ ବି ନୁହଁ
ଆଛା ଏବେ ବୁଝ
ଲାଷ୍ଟ ରେ ଜଣେ ଜଣେ ତେନ୍ତୁଲି ଖଟା ଦିଅନ୍ତି ମାନେ ଖଟା ଖଟା ଖାଇବା ପାଇଁ ଆଉ ଜଣେ ଜଣେ ଟମାଟ ଦିଅନ୍ତି ମୋତେ ଟିକେ ତେନ୍ତୁଲି ଦେଲେ ଟିକେ ଭଲ ଲେ
ମତେ ମୁଁ ତରକାରୀ ଯଦି ଝୋ ତରକାରୀ ଯଦି ଖଟା ଲାଗେ ମତେ ବହୁତ ଭଲ ଲାଗେ ମତେ ଭେଣ୍ଡି ତରକାରୀ ଭଜା ଭଲ ଲାଗେ। ତା ଖଟା ଖଟା ଲାଗେ ନା
ଖଟା ଖଟା ଲାଗିବ ଭଲ ଲାଗିବ ନା ଆଉ ଯୋଉ ଛରେ ବି ଜଣେ ଜଣେ ପକାନ୍ତି।
ହଁ ହଁ ରୋହି ମାଛ ତୋର ବବି ବେଳେ ବେଳେ ସୋରିଷ ବାଟଣ ଦେଇକି ଯଦି କରିଥିବୁ। ସେଥିରେ ଯଦି ଖଟା ପକେଇବ ଆମ୍ବୁଲ ପକେଇଦବୁ ବଢିଆ ଲାଗିବ ଟେଷ୍ଟି ଲାଗିବ ପୁରା।
ମତେ ସୋରିଷ ମସଲା ଆଉ ଇଏ ସାଧା ମସଲା ଅପେକ୍ଷା ସୋରିଷ ମସଲା ଟା ବେଶୀ ବେଶୀ ଭଲ ଲାଗେ।
ହୁଁ।
ଆଉ। ମତେ ଟିକେ ପୁଅ ଡାକିଲାଣି ମୁଁ ତାହେଲେ ଇଏ କରୁଛି। ଆମେ କଥା ହେବା ପଛରେ ଆଉ।
ହୋଉ ହୋଉ ରହିଲି ଭାଉଜ ହୁଁ।